ହଁ ହଁ। ଏବେ ତାହେଲେ ରୋଷେଇ ଫ ସରିଲାଣି ଆଉ ଖାଇବ କେତେବେଳେ?
ଏ ଖାଇଲେ ବେଳେ ସାଢେ ଗୋଟେ।
ସାଢ଼େ ଗୋଟେ?
ହୁଁ।
ମାନେ ସମସ୍ତେ ଏକାଥରେ ଖାଇଦିଅ କି ନା ସେମିତି ଶାଶୁ ଶ୍ୱଶୁର ଖାଇସାରିଲା ପରେ ତମମାନେ ଖାଅ?
ତାପରେ ଆମେ ସିଏ ଆସିଲ ପରେ ଆମେ ଖାଉ ଆଉ।
ଓହୋ ତାପରେ ରେଷ୍ଟ ନେ ରେଷ୍ଟ ନେଇକିରି ତାପ ଟିକେ ଇଏ ଆଉ ପୁଣି କାମ। କଣ କହିଲେ?
ତୁମେ ସାରିଲଣି ରୋଷେଇ?
ମୋର ବା ଶୀଘ୍ର ସରୁଚି ରୋଷେଇ ଏଇଥିପାଇଁ ଯେ ସେ ଅଫିସ୍ ନେଉଚନ୍ତି ନା।
ହଁ ହଁ ଟିଫିନ୍
ଆଗରୁ ଆଗରୁ ନୋଉନଥିଲେ ଖାଇବା ମୋ ଏମ ପୁଅଟା ଛୋଟ ଥିଲା ଆଉ ମୁଁ ବି ଟିକେ ଶୀଘ୍ର ଉଠିକି କାମ ମୁଁ କରିପାରୁନଥିଲି ଛୁଆ ଧନ୍ଦା
ହଁ ସିଏ ବି ଗୋଟେ କଥା।
ଛୋଟ ଛୁଆ ତ ଛାଡ଼ିବନି ଆଉ ଏଇ ପୁଅ ଏବେ ଦେଢ ବର୍ଷ ହେଇଗଲାଣି ବୋଲି ଏଇ ନେଇ ନେଇକି ତିନି ମାସ ହେଲା ଯେ ଯେବେ ଠାରୁ ଗ୍ୟାସ୍ ରେଟ୍ ବଢିଗଲା ନେଇକି ହଁ ନାଇଁ ଏବେ ଟିକେ ତା ବ ନିଦ ଟା ଟିକେ ଗାଢା ହେଇଗଲାଣି ଟିକିଏ ବେଶୀ ଟାଇମ୍ ପର୍ଯ୍ୟନ୍ତ ଶୋଉଚି।
ହଁ।
ସେଇଥିପାଇଁ ଟିକେ ମୁଁ କାମ କରିପାରୁଚି ନା ଯେବେ ଠାରୁ ଗ୍ୟାସ ରେଟ୍ ବଢିଲା ଗ୍ୟାସ୍ ଯୋଉ ମିିଲିଲାନି ବାହାରିଲା ନିୟୁଜ୍ ବାହାରିଲାନି କି?
ହୁଁ।
ଗ୍ୟାସ୍ ମିଳୁନାଇଁ ଆଉ ସବୁ ହୋଟେଲ ମାନଙ୍କରେ ରେଟ୍ ବଢ଼େଇ ଦେଲେ।
ସେବେ ଠୁ ଠାରୁ ଆଉ ରେଟ୍ ଯୋଉଟାକୁ ବ ପଚାଶ ଟଙ୍କାକୁ ଶହେ ଟଙ୍କା ବିକ୍ରି କରିବେ ଆଉ ଆମେ କିଣିକି ଆଉ ଖାଇପାରିବୁ କି ସେମିତି।
ଡେଲି ଡେଲି। ସେ ନହେଲେ କ୍ୟାଣ୍ଟିନ ରେ ଖାଉଥିଲେ।
ହଁ।
ଆଉ କଣ କରିବା ଏବେ ସେଇଥିପାଇଁ ମୁଁ ଆଉ ଖାଇବାକୁ ଦେବାକୁ ପଡ଼ୁଚି ଆଉ। ତାପରେ ନେଲେ ଖାଇବା ଧୀରେ ଧୀରେ ତାପରେ ବି ଡେଲି ବାହାରେ ଖାଇବା ବା ଭଲ ନୁହେଁ।
ଆ ଡେଲି ବି ବାହାରେ ଖାଇଲେ ଭଲ ନୁହେଁ।
ପଇସା କୁ ପଇସା ଯିବ ଦେହ
ଦେହ ବି ଖରାପ ହେବ। ସେ ତ ବାହାରେ କୋଉ ଭଲ ତେଲ ମେଲ ସେ ବାସି ଜିନିଷ ଏଇଡାକୁୁ ତ କରିକି ଦେଇଦଉଚନ୍ତି।
ହଁ। ସେ ତ ଯାହା ଛାଣିଥିବେ ଏଇ ଧରିନିଅ ଚିପ୍ସ ଟା ଛାଣିଲେ ଯୋଉ ତେଲଟାରେ ଆଁ-ମ୍ ରହିଯାଇଥିବ ସେ ତେଲ ସେଇେତି ତେ ତେଲରେ ୟୁଜ୍ କରିବାର ବି କରିଥିବେ।
ହୁଁ।
ସେମିତି ଖରାପ କରି କରି ଚା-ଚାଲିଥିବେ ସେଇଆକୁ ଖାଇବ ପୁଣି ଦେହ ଖରାପ୍ ରୋଗକୁ ଟାଣ ଆଉ ଉଁ ତାପରେ ଏବେ ତ ପୁ-ଅ ଅଛି ଆଉ ବ-ନେଇ ପାରୁଚି ସେଇଥିଆଇଁ ମୁଁ ଆଉ ଇଏ କରୁନି ଆଉ।
ହୁଁ ହଁ ଟିକେ କଷ୍ଟ ହେଲେ ବି ଭାତ ଡାଲମା କି ଭଜା କରିକି ଦେଇଦେଲେ ବି ଖାଇପାରିବେ ନାଇଁ କି ଆନ୍ ସେଥିରେ ବି ଦେହ ଖରାପ୍ ହବନି କିନ୍ତୁ ବାହାର ଜିନିଷ ଖାଇଲେ ସତେ
କରିପାରୁନି ସକାଳୁ ଅବଶ୍ୟ ମସଲା ଜିନି-ଷ ଯେମିତି ଅଁ ତରକାରୀ ଫକାରୀ ଜିନିଷ ହେଲା ତାକୁ ଆ-ଉ କରିଆକୁ ଟାଇ-ମ ଲାଗିବ ନା। କଷି ହବ ସିଏ ସିଜିବ।
ହଁ ସେଇଟା ଟାଇମ୍ ଟେକିଙ୍ଗ୍ ପା।
ଏଇ ଟିକେ ଖାଲି ଭାତ ହେଲା ଡାଲି କି ଡାଲମା ହେଲା କି ସାଇଟ୍ ରେ ଭଜା ଆଉ ସାଲାଡ୍ ଏଇ-ଏଇ ପାମ୍ପଡ଼ ଏମିତି ସବୁ ନବା କଥା ଆଉ।
ହଁ ଏଇଟା ବି ଠିକ୍ ଅଛି ହେଲ୍ଦି ଖାଦ୍ୟ।
ହୁଁ ଆରାମସେ ଖାଅ କାମ କର ଯା ସିଲାଇ। ହୁଁ ଏମିତି ବାହାରୁ କାହିଁକି ମସଲା ଜିନିଷ ଖାଇବ ଦେହପା ଖରାପ୍ ହବ ସେଗୁଡା ବେଶୀ ଟେନସନ୍।
ଆଜିକାଲି ତ ରୋଗ କଥା ନକହିଆ ଭଲ।
ଆମ ପୁଅର ତ କହିବ ପ୍ରତି ମାସ୍ ରେ ପ୍ରତି ମାସ୍ ରେ ସେ ସିଏ ଜାହା ବି ହେଲେ ଦେହ ଖରାପ୍ ହଉଛି ଥ-ଣ୍ଡା ହଉଚି ନହେଲେ ଜର ନହେଲେ ଝାଡା ଏମିତି ସବୁ ଲାଷ୍ଟକୁ ମତେ ଲାଗିଲା ସେ ଡକ୍ଟର ପାଖୁକୁ ଯାଇଥି ଡ-କ୍ଟର ବୋଧେ ଚିହ୍ନି ସାରିବଣି ଏଇ ପିଲାଟା ସବୁ ମାସେରେ ଆସୁଚି।
ହି ହି ହି ହି ଆଉ ଛୋଟ ଛୁଆ ଆଉ କଣ କରିବା।
ହଁ। ନିଜୁକୁ ବି ଗୋଟେ ବିରକ୍ତ ହେଇଯାଏନା ହେ ପ୍ରତି ମାସେରେ ଗୋଟେ ଥଣ୍ଡା ଜର ଗୋଟେ ମୁଣ୍ଡରେ ବି ଟେନସନ୍ ହେଇଯାଏ।
ତମେ ବି କେତେ ମାନେ ପେସେନ୍ସେ ବି ଗୋଟେ ଥିବା ଦରକାର ନା। ଏବେ ଏବେ ଟିକେ ଦେହ ଟିକେ ଭଲ ହେଲେ କଣ ଭଲ। କି ଛୁଆଙ୍କ ଦେହ ଖରାପ ହେଲେ ମା ବି ହଇରାଣ ହବ। ସମସ୍ତେ ହଇରାଣ।
ସମସ୍ତେ ସିଏ ମ୍ ଥଣ୍ଡା ଜ୍ୱର ହବ ଛୁଆ ଏମିତି ନର୍ମାଲି ଖାଇ-ଖିଆ ପିଆ କରିଦଉଥିବ ତମୁକୁ ଗୋଟେ ଟାଇମ୍ ଟେବୁଲରେ କିଛି ଲାଗିବନି।
ସେତେଳେ କିଛି ଖାଇବନି କାନ୍ଦିକି ଆହୁରି ବାନ୍ତି।
ହଁ ଖାଲିରେ ଯୋଉ ଥଣ୍ଡା ହେଇଯିବ ଆଉ ଢୋକି ପାରିବନି କିଛି ସେଠୁ ବାନ୍ତି କରିବ ଉଁ ତମେ କେତେ ସମ୍ଭାଳିବ।
ଝିନଝଟିଆ। ଜାମ ମୋ ପୁଅ-ପୁଅକୁ ଏତେ ବଡ ହେଲାଣି ତାକୁ ଥଣ୍ଡା ହେଲେ ଆମେ ଏପଟେ ଟେନସନ୍। ମାନେ କଣ ଥଣ୍ଡା ହେଲେ କାଶ ହବ କାଶ ହେଲେ ବାନ୍ତି ହେବ ସେ ଆଉ କିଛି କଣ୍ଟ୍ରୋଲ କରିବନି ଘର ଦ୍ୱାର ବାନ୍ତି କରିକି ପକେଇ ଦବ ମଣିଷ ଟେନସ ଡରି ଯାଏ ତାଙ୍କୁ ଥଣ୍ଡା ହେଲା ମାନେ।
ଆଉ ପିଲାଙ୍କର ଯୋଉ କୁହନ୍ତିନ ଫାଷ୍ଟ ଦାନ୍ତ ଉଠିଲା ବେଳୁକୁ ତାଙ୍କୁ ଜଉ ଝାଡ଼ା ହୁଏ। ନା ମୋ ପୁଅ ତ ଏମିତି ଝାଡ଼ା ହେଲା ଯେ କହିବ ମୁଁ ଏଫାଗରେ ପୋଛେଇ ନଥିବି ମାନେ ସେ ଜାଗାରେ ସଫା କରି ନଥିବି ସେ ସେଫାଖରେ କରି ସାରିବଣି। ଆଉ ପିଲା କରି କରିକି ବି ନିଜକୁ ଗୋଟେ ଡିହାଇଡ୍ରେସନ ହେଲା ଭଳିଆ ହେଇଯିବ ସେ ଇଏ ହବ ଆସ
ନା କାଲି ମାମାଙ୍କର ଯାଇଥିଲି ପା ଆଉ ଆଜି ନାଇଁ ସେ କାଲି ନେଇଆସିବ ଯାଇକି। ହୁଁ। ସିଏ ନେଇ ଆସିବେ ନହେଲେ ମନୋଜ ଯାଇକି ନେଇ ଆସିବ। ହୁଁ।
ଅ ତ ପୁଅ ଖାଇସାଇଲେ? ନା ସ୍କୁଲ ଯାଇଥିବେ ନା ଯେତିକି ଦିନ ସ୍କୁଲ ଖୋଲା ଥିବ ବନ୍ଦ ଥିବ ସେତିକି ଦିନ ରିଲ ଯୋଉ ଇଏ ଖୋଲା ଥିବ ସେ ଦିନି ରିଲାଷ୍କ।
ହୁଁ।
ଯେବେଠାରୁ ସ୍କୁଲ ବନ୍ଦ ହବ ସେବେଠାରୁ ମାଆ ମାନଙ୍କ ମୁଣ୍ଡ ଟେନସନ୍।
ହଁ।
ଏଇ ଛୁଆ ଇଆଡେ କଲେଣି ସିଆଡେ କଲେଣି।
ସେଇଆ ପା।
ଆଉ ନଣନ୍ଦମାନେ ଅଛନ୍ତି ନା ନଣନ୍ଦ ନାହାଁନ୍ତି?
ନା ନାହାଁନ୍ତି କାଇଁ ନା ନାହାଁନ୍ତି।
ନଣନ୍ଦ ନାହାଁନ୍ତି।
ହୁଁ ହୁଁ।
ମୋର ଗୋଟେ ନଣନ୍ଦ ଜେ ସିଏ ବାହାହେଇ ସାରିଲେଣି ସିଏ ତାଙ୍କ ବାଟରେ ମୁଁ ମୋ ବାଟରେ। କାଇ ଗ
ଆଜ୍ଞା।
ଦେହ ପା ସମସ୍ତଙ୍କର ଏବେ ଭଲ ତାହେଲେ?
ସମସ୍ତଙ୍କର ଭଲ ଅଛି।
ମୁଁ ତ ଏଇ ବାହାଘରରେ ଯାଇଥିଲି ଘରକୁ ଆସିଲି ଅଁ ତାର ସପ୍ତାହେ ଦେହ ଖରାପ ହେଲା। ତମେ ବାଆଘରିଆକୁ ଯାଇକି ଆସିବ ଲୁଗାପଟା ସଫାସଫି ସବୁ ଗୁଡ଼ାକ ଧନ୍ଦା ସାରିବ ନା ଏଇ ଛୁଆର
ତ ଗୋଟେ ଦିନ କୁଆଡେ ଗଲେ ଆସିକି ତମେ ଫାଁ।
ହଁ ସେମିତି କରିବ ନା ଏଇ ଛୁଆଙ୍କୁ ମୁଁ କହିବି ତ ଖିଆ ପିଆବି ତା ଦେହ ଖରାପ ହେଲେ ମୋ ଖାଇବା ପିଇବା ଏପଟ ସେପଟ।
ହଁ। ଶୁବୁନି କଥା।
ଏ ମୁଁ ଝର୍କା ପାଖରେ ଥିଲି ଶୁଭୁଛି ଏ ନେଟାର୍କ ଟା ବୋଧେ ପ୍ରୋବ୍ଲେମ ହଉଛି। ଆଉ ଯାଆମାନେ ଏଇ ରଜରେ ଆସିଥିଲେ କି ଆସିନଥିଲେ?
ନା ନା କେହି ଆସିି ସେ ବାହାରେ ରହୁସନ୍ତି ସେ ଆସିଛନ୍ତି ଜେ ଘରେ ଅଛନ୍ତି। ଅନମକଥା
ଓହୋ ଓହୋ।
ଆଚି ବେ କା, ଶୁକ୍ରବାର ମା ଆସିବେ ଆଉ।
ହୁଁ ହୁଁ ଉଁ ରଜରେ ତ ଭଲ ଆଉ, କୁଆଡେ ବୁଲାବୁଲି ସେମିତି ହେଇଥିଲା କି ନା ଏମତି, ଘରେ ମାନେ ତ ହଁ ଘରକୁ ଗଲେ ତ ଆହୁରି ମଜା ଆଉ। ବାପ ଘରୁକୁ
ଘରେ ଖାଲି ଖାଇବ, ଶୋଇବ, ଆଉ କିଛି ନାହିଁ।
ହେ ହେ ହେଁ, ହଁ ମୁଁ ତ ଏଇ ଯୋଉ ବାଳଙ୍ଗା ଛୁଆକୁ ଆମ ବାହାଘରରେ ନେଇକି ଯାଇଥିଲି, ମୋତେ ମାଆ କହିଲା ତୁ ବାହାଘରରେ କି କିଛି କର କି ନ କର ତୁ ଛୁଆ ଦାୟିତ୍ଵଟା ନେ ସମ୍ଭାଳ, ମୁଁ କାହା ଛୁଆ ଦାୟିତ୍ବ ମୁଁ କିଛି ସମ୍ଭାଳି ପାରିବିନି।
ସମାଳି ପାରିବିନି, ହଁ ସତ କଥା।
ସତରେ କରିହବନାଇ, ସମ୍ଭାଳି ପାରିବନି, ସିଏ ତା ପାଖରେ ସବୁ ଦା ଦାୟି ତ୍ବ ନା, ବାହାଘରର ଏ ଠୁ ଯେଡ଼େ ସିଏ ବୁଯିବନା, ଛୁଆଙ୍କ ଆମ ଛୁଆ
ଏଇ ତ ମୋ ଭାଇର ବାହାଘର ହବ ଏକ ତାରିଖ୍ ପଠେଇବ। ମୋର ସବୁ ମୁଁ ଯାଇକି ସବୁ କିଣାକୁଣି କଲି, ସବୁ ଘରେ ରଖି ଦେଇକି ଆସିଲି। ମୁଁ କହିଲି ପୁଅର ଯେହେତୁ ସ୍କୁଲ୍ ଖୋଲିଚି, ମୁଁ ଯାଉ ଆଉ ପରେ ଆସିବି, କିଛିଦିନି ଥିବ ଆସିବି।
ଆମ ଗାଁ।
ତା ସ୍କୁଲ ଖୋଲିଛି ମତେ ଆସିବାକୁ ପଡିବ, ମୁଁ ଯାଇକି ତ ଆଉ କିଣାକୁୁଣି କରିହବନି ନା, ତା ସ୍କୁଲ ଖୋଲିଗଲାଣି।
ତମ ପୁଅ ତ ଟିକି ବଡ଼ ହେଇଚନ୍ତି, ମୋର ତ ଏଇ ଟୁଆଁଟା, ସେ ଖାଲି କହିବ ମୁଁ ଘରେ ରହିବିନି, ମୁଁ ଖାଲି ବାହାରେ ବୁଲିବି।
ଉଁ ହୁଁ
ମାନେ ପିଲାଙ୍କୁ ଦେଖିଲା ମାନେ, ଅଧିକ ପିଲା ଗହଳିରେ, ଏଇଠି ଦି ଚାରିଟା ପିଲା ସିଏ ଗାଁରେ ମାନେ ବେଶୀ ପିଲା, ସିଏ କଣ କରିବେ ଓ ହଁ, ଏଇଠି ବି ଗାଁ ଟା କିନ୍ତୁ ହେଲା ଯୋଉ ମାମୁଁ ଘର ଗାଁରେ ବେଶୀ ପିଲା ନୁହଁ କି ଏ ସବୁ ପଳେଇ ଆସିବେ ଏଠି ସେଠି, ସେ ସମସ୍ତ୍ ତାଙ୍କ ଖେଳିବା ଇଏରେ, ସିଏ ଖାଲି ଆସିଲା ଏଠିକି ଯେତେବେଳେ ମାମୁଁ ଘରକୁ ଛାଡ଼ିକି ଇଆଡ଼େ ଆସିଲୁ ମା ସିଏ କହିଦେଲାଣି, ସେ ଖାଲି ସପ୍ତାର ଯାକ ଖୋଜିଲା ସେ ଛୁଆକୁ ଖାଲି। କି ମୁଁ ଏଭଳିଆ ପିଲାଙ୍କ ହୁଁ, ପିଲାଙ୍କ ଗହଳିରେ ଖେଳୁଥିଲି, ମତେ କୁଆଡେ ନେଇଆଇଲେ?
ହୁଁ
କଣ କରିବା? ଆଉ ସନ୍ଧ୍ୟାବେଳେ ଉମ୍ କେମ୍, ବର୍ଷା କେମିତି କଣ ହଉଚି ସିଆଡେ?
ବର୍ଷା ବିଲକୁଲ ହଉନି, ତିନି ଦିନି ହେଲାଣି ଅନ୍ଧାର କରିକି ରଖିଛି କିନ୍ତୁ ବର୍ଷା ଠୋପେ ହେଲେ ପଡୁନି।
ନା ଆମ ଆଡେ ଟିକେ ହଉଚି ମାନେ ଝିପ୍ ଝିପ୍ ହଉଚି, ଏଇ ଆଉ ଟିକେ ପୂର୍ବରୁ ଅଧଘଣ୍ଟେ ପୂର୍ବରୁ ଝିପ୍ ଝିପ୍ ହଉଥିଲା। ଲଘୁଚାପ ଭଳିଆ, ଏବେ ପାଗ ପୁରା ଫାଙ୍କା।
ଉଁ ହୁଁ
ମାନେ ଯଉ ଗର
କୁଆଡେ ହଉନି କୁଆଡେ ବର୍ଷା ତିନି ଦିନ ହେଲାଣି ପୁରା ଅନ୍ଧାର ଅନ୍ଧାର କରିକି ରଖୁଚି କିନ୍ତୁ ବର୍ଷା ନାହିଁ କିଛି ନାହିଁ।
ଯ ଅ ଗୁଳୁଗୁଳି ଟା ହଉଥିଲା, ସେ ଗୁଳୁଗୁଳି ଟା କମି ଯାଇଚି।
ହଁ ସେଇଟା କମି ଯାଇଚି, ଏଇଟା ହଉନି। ଥଣ୍ଡା ଥଣ୍ଡା ପାଗ ଅଛି।
ତ ନଅଟା ଦଶଟା ହେଲା ମାନେଁ କହିବେ! ଆଉ ଘରୁ ବାହାରିବିନି ଯିଏ ବାହାରିବ ସନ୍ଧ୍ୟା ଟାଇମ୍ ରେ ବାହାରନ୍ତି।
ଓହୋ, ସନ୍ଧ୍ୟା ଟାଇମ ଟା ଆହୁରି ଗରମ। ଖରା ନଥିବ କିନ୍ତୁ ଗରମ ଗୁଳୁଗୁଳି ହବ ବୋହୁତ।
ହଁ। ଉଁ ହଁ ମୁଁ ଯାଇଁ ତାହେଲେ ଦେଖ କେ ପୁଅ କୁଆଡ଼େ ଗଲା ସେ ଖେଳିବାକୁ ଯାଇଥିଲା। ଆମେ ପରେ କଥା ହେବା ଆଉ, ହଉ ଆ ରଖିଲି ଆଁ।
ହଁ, ବାଏ।
ନାଁ